ହୁଁ।
ହଁ କଣ କହୁ। ହୁଁ।
କହିଲି ସବୁ ନିକ।
ଖାଇ ସାରୁଲୁଣି।
କଣ।
କଣ ଖାଇଲୁ।
ଖାଇନି ଖାଲି କଣ ଖାଇଲୁ।
ଚିକେନ
ବୋଲି ସବୁ ନିକ।
କଣ ଖାଇଲୁ ବେ।
ମୁଁ ଖାଇଲି ଦହିବରା ଖାଇଲି।
ରୁ ସ୍ନାକ୍ସ ଖାଇଲି।
ହା ହା।
ଆଉ ପିଜ୍ଜା।
ତୁ କଣ ଖାଇଥିଲୁ।
ବକହ।
ମୁଁ ଡାଲି ଖା ଭାତ ଖାାଉ ଏଇଦୁଆେ ଖାଇଲି ଆଉ।
ଏରା ଆଉ କେହି ଖାଉନୁ ଆମେ ସବୁ ପିଜଜା ବର୍ଗର ଯାଉ ନାଳରେ ମୁଁ ଯାଇକି ହାଣ୍ଡି ଭାସୁଥିଲା ଖାଉଁ ଖାଉଁ ଭଦେଲି ସବୁ ପଳେଇଲା।
ଆମେ ହଗେଇକି ବସେଇ ଦେଇଥବା ଭଲସେ ଦେଖିରା କଣ ହେଇଥିବ।
ବସେଇ ଦେଇଥିବା।
ବୁଝିଲୁ। ତମ ଏ ଟପିକ ବିଷୟରେ କହିଲୁ।
ମେନ ବି ସବୁ କଥା କହିଲା ବେଳେ। ମୁଁ ଆଜି ପଚାରୁଥିଲି ସେଇ ବିଷୟରେ।
କଣ।
ଏଇ ଯୋଉ ବିକ୍ରି ବ୍ୟବସାୟ କରିଦେଇଥିଲା ନାଇକି ।
ହଁ କାହା ବି ପଚାରୁଥିଲୁ।
ସେଇ। ହଁ। ସାହିର ସାଙ୍ଗଡ ହଉ ଯୋଉଟା ମୋଟା ଟା।
ତାଙ୍କୁ ପଚାରିଲୁ।
ହଁ ସେକହିଲା ହଁ ରେ।
କେତେ ଲକ୍ଷ ତାଙ୍କ।
ଦୁଇ ଲକ୍ଷ।
ମୁଁ ଶୁଣୁଛି କିଏ କହିଲା ପାଞ୍ଚ ଲକ୍ଷ ସେ କହୁଛି ଦୁଇ ଲକ୍ଷ ତିନି ଲକ୍ଷ ଆଖିରେ କଣ ହଉଛି କଣ ଆଖି ୱଟହାପେଣ୍ଡ ।
ପାଞ୍ଚ ଲକ୍ଷେ ନୁହଁବେ। ଆରେ ତୁ ତୁ କହିଲି ତତେ କିଏ କହିଲା କି?
ଏ ମତେ ଘରେ ସାାଇ ସାରା ସମସ୍ତେ ଜାଣିଛନ୍ତି କଣ ହେଲାକି? ହ।
ସେ ନେଇକି ବିକି ଦେଇଥିଲା ପୁରା ସେଇଠି ନା?
ବିକି ଦେଇଚି ମାନ ନୁଚେଇକି ନେଇଯାଇଚି ଘରୁ ଆସିକିନା।
କଣ?
ଆରେ ସେ କୋଉଠୁ ଗୋଟେ ନେଇଯାଇଚି ବିକ ହେଇ ତାକୁ ନେଇକି ଆଉ ପଠାଣ ଟାକୁ ଆଉ।
ହଁ ତା କଣ ଗୁଟ ଥିଲେ ପରା? ଯୋଉ ନିଜ ନ କଣ କଣ କେମତି ଗୋଟେ ବିକି ଦେଇଥିଲେ କଣ୍ଟାକ୍ଟ କରିକି କାହା ସହିତ ଗୋଟେ ଆଉ।
ହଁ।
ଏଠୁ କେମିତି ଧରା ପଡ଼ିଲେ।
ଧରଣା।
ଧରା ପାଇଲେ କେମିତି?
ଧରା ଆରେ ଦେଖେ ସେିଏ ଆାଲି ଯୋଉ ସେ ଇଏ ଯୋଉ ତ ସାଙ୍ଗର ସ୍ତ୍ରୀ ତୋ ସ୍ତ୍ରୀ ହେଲା ଆଉ ଗୋଟେ ଟୁକା ସହ ଯାଇଥିଲା ହେଟି ହେଲା।
ହୁଁ।
ତାପରେ ଏମାନେ ଯାଇକି ତାଙ୍କ ଘର ଲୋକ କେସ୍ ବାସ କରିକିନା ନାଇ ତାକୁ ଧରିକି ଆଇଲେ ହେଲା। ଯେହେତୁ ସେ ପିଲାଟାକୁ ଜେଲ ଭିତରେ ପୁରେଇଛନ୍ତି।
ହୁଁ।
ସେଠୁ ପୁଲିସ କହିଲା କହିଲା ଯେ ପର୍ଯ୍ୟନ୍ତ ସେ ଝିଅକୁ ବୟସ ହେଇନି ସେ ପର୍ଯ୍ୟନ୍ତ ତୁ ଜେଲ ଭିତରେ ରହିବୁ। ସେ ଝିଅର ବୟସ ହେଲେ ତାକୁ ତୁ ବାହା ହବୁ।
ହୁଁ।
ତା ପ ପରେ ଏ ୱାନ ସେକେଣ୍ଡ ରହ। ତାପରେ କଣ କହିଲୁ, ତାପରେ ସେ କହିଲ ରେ ବାହାହବୁ, ସେଠୁ ପୁ ପୋଲିସ ମାନେ କହିଲା କହିଲ ଝିଅ ଯଉ ତାଙ୍କୁ ଘର ଲୋକ ତାପରେ କହିଲେ କହିଲେ ଆମେ ଝଅକୁ ନେଇ ଯାଉଚୁ, ସେ ପୁଅର ବୟସ ହେ ସେ ବାହା ହେବେ। ସେଠୁ ପୋଲିସ କହଲା କହିଲା ହଉ ଠିକ୍ ଅଛି କିନ୍ତୁ ତମ ଝିଅକୁ ନ ମୁଁ ଉ ଡେଲି ଡେଲି ଆମେ ଡେଲି ଯାଇକି ଦେଖିକି ଆଇବୁ ଦି ତିନି ଦିନରେ ଥରେ ଦେଖିକିନା ଆମେ ଯାଞ୍ଚ କରିକିନା ଆାଇବୁ ତୁମ ଝିଅ ଅଛି କି ନାହି ତା ପାଖରେ? କହିଲ ହେଲା। ତାପରେ ଏ ସଳା ପାଗଳ ତାଙ୍କ ଝିଅକୁ ମା ବିକି ଦେଇ ଚନ୍ତି ଯାଇକି ହେଲା ।
ଟିକେ ର କଣ କହ?
କଣ କହୁଚୁ?
ହଁ କହ।
ତାପରେ ସେ ପୋଲିସ କହିଲା ଆମେ ତମ ଝିଅକୁ ନବୁ ତାହେଲେ। ଆମେ ଦିଇ ତିନି ଦିନରେ ଦେଖିି ଥରେ ଥର ଦେଖିଦଖି ଆାଇବୁ ଆଉ ହେଲା। ତାପରେ ତା ବାପା କଣ କରୁଛି ମା ଆଜ୍ଞା ପଠାଣ୍ଡା ନେଇକି ବିକି ଦେଇିକି କରିକି ଜାଣେ ଭଲ ଜାଣନ୍ତି ତାପରେ ପୋଲି ଯେତେବେଳେ ଆଇିଲା କଲା, ଝିଅ କାହିଁ ଝିଅ କାହିଁ? ଏତେ ଯୋଉ କହିଲା, ସେ ତାଙ୍କ ଘର ଲୋକ କେହି ବି ନାହାନ୍ତି ଘରେ, ତା ବାବା ମା କହିଲେ ଏମିତିମ ଆଇଁ ତ କାହିଁ ଏମିତି ଏମିତି ସବୁ କହିଲେ ଯେମିତି ଏଠ୍ ଧରା କଥାରେ ଏମିତି ସବୁ ପୁଲି ଠ କଣ କଲା ସେ ବିକି ଦେଇଚି ଆଉ। ତାପରେ ପୋଲିସ କହିଲେ, ଏ ତେରି ମା କା। ଆ ଜି ଶଳା ଗାଣ୍ଡିରୁ ଚମଡ଼ା ଛଡେଇବା ଆଉ ।
ତା ବାପା ପଇସା ପାଇଁ ବିକିଦେଲା ନା ୟା ସହିତ ଯୋଉ କଥା ହଉଥିଲା ବୋଲି ଭଲ ପାଉଥିଲା ବୋଲି ବିକିଦେଲା ।
ନା ବେ ପଇସା ପାଇଁ ବିକି ଦେଇଛନ୍ତି ।କଥା ହଉଛି ଭଲ ପାଇଲା ବୋଲି ବିକିଦେଲା ବାଳ କାଇଁ କେସ କରିଦେଇ କଣ ଆଇଲା ଆରେ ଜାଣିକିନା ହେଲା ସେ ଆକଚୁଆଲି ଯାଇଥିଲେ ସେ ପଇସା ଲୋଭରେ। ସେ ଜାଣିକିନା କେସ୍ କରିକି ଧରିକି । ପାଇକି ଆଉ ବିକିଦେଲା ବୁଝିଲୁ ।
ପଇସା ଲୁଭ ରେ ବିକିଦେଲା ।
ଆଉ ପଇସା ଲୋଭ ରେ ବିକିବନି ଆଉ କଣ ଲାଗି ବିକିବା ।
ଓହୋ ମୁଁ ଭାବିଲି ଏଇ ଯୋଉ କେସ୍ ଟା ହେଇଛି ସେଇ ସେଇ ଯୋଉ ବିକି ଦେଇଛିନି କି ଆଉ।
ସେ କେସ ଯୋଗ ନୁଅ କେସ ଯୋଗୁ ସେ ଯଦି ଭଲ ପାଇ ଯାଇଥିଲା ଯାଇଥିଲା । ପିଲା ସହିତ ସେତ ରଖି ଥାନ୍ତା ତମେ ଶଳା । ସୋ ବା ବିକିଥିବା ତ ସ୍ତ୍ରୀୃ କେ ଶାନ୍ତି ହବ ।
ତମ୍ ମୁଣ୍ଡ କାମ ଦଉନି ଆଉ।
ମୁଣ୍ଡ କାମ ଦେଉନି କି?
ନା!
ଅଉ ପିଟି ଦବା ଆସେ ଜଲଦି ପିଟିଦବା।
ପିଡିଦବା ଆଉ ପିଟିଦବା ପିଟିଦବା ଘାଇବା କରିଦବା ଆଉ।
ଗୁଡା ହାତ ବାନ୍ଧିକି ପିଟା ଟେ ପିଟି ଦବା ଏକା ଥ । ଲାଇନ ପଳେଇବା ଆଉ।
ସେଇଟା ମୁଁ ଦେଖିବ ଗୋଟେ ମାଟ ପ୍ରଭାକର ମାଟ ।
ହୁଁ ।
ଏକଲା ଏଇଠି ଥାଏ। ରସ ବେଲା ଅ
ହୁଁ ।
ଏ ଦେଖିବ ଯୋଉ ପ୍ରଭାକର ବଳ।
ହୁଁ ।
ମାନେ ତେରୀ ଝଲକ ସରଫୀ ତାପରେ ତେରୀ ଯୋ ହଲକି । ଓ ଜି ଟୁ ।
ଉଜଲି ।
କାଚା ବାଦାମ ର ବାପା କାଚା ବାଦାମ । ପାଏ ଥୋଡ଼ା ହାତର ପଲା ଫଗେ ଯଦି । ସେଧି କଲେ ଚେନ । ଦିଏ ସମାନ ବଦାମ ପାବେ ହେ ହେ । କାଚା ବାଦାମ କାଚା ବା ।
କନ୍ ତୁ ଦା ଏଠୁ ।
ଆଉ ତ ଖିଆ ପ୍ରୋଗ୍ରାମ ଚାଲିନି କି ଆଉ । ଖିଆ କୋଉଟା । ଭାତ ଅଜୀ ଖାଇବୁ ।
ଯିବ ବାପୁନୁ କଣ ଗୋଟେ ଦୋକାନରୁ କଣ ଗୋଟେ ଆଣିବ ତାପରେ ଭାତ ଖାଇବା।
ତ ତାର ମାନେ ହର୍ଣ ବଛଡ଼ କରୁଛୁ ତାହେଲେ। ଆଉ ତୁ ଖାଇ ହଗୁଛୁ ନା ହଗୁନୁ।
ହେରା କିଏ ଆଉ କରକି
ଜୁପରେ କାମ କି ନା ନା।
ହୁଁ ମୁଁ ହଗିନି।
ମୁଁ ଚକ୍ରରେ ଭୁଲାଏ ସାରା ଜଗତ ମୁଁ ଚକ୍ରରେ ବୁଲାଏ ସାରାଜଗତ ଏ ହଁ ବା ହଁ। ମହା ଭାରତ ତ- ଅ - ଅ ମହାଭାରତ। ଯୁଦ୍ଧ ମୁକରେ ଆରେ ମୁ ହିର ବଳା ଖାଉଛିଭଛି।
ପୁରା ହିରୋ ଭଳିଆ ପୁରା ଚିଲମ।
ଆଚ୍ଛା। ସହି ନ ପାରିଥିଲ ମୁ ଜାଣିପିବି କି କିଏ ମୋ ପ୍ରତି କି ତ ହିଂସା କରୁୁ ମୋରଏ ଭରି ଚାଛୁ।
ଏ ଆଣି କଣ ମିଠେଇ ଖାଉଛୁ ତୁ।
ଆରେ ତୁ ମୋତେ ହିସାବ ତା ନିଜର ମାଉସୀ ଜାଣି ପାରୁନ ଆଃ।
ହୁଁ ଉଁ। ଫୁଲ୍ ଇନ୍ ହ୍ୟାଣ୍ଡ ଆଉ।
ଉଁ ହୁଁ ଦି ଥର ଆଇଥିଲ ଆଉ।
ହୁଁ । ହେ ହିରୋ ପେ ହିରୋ ହମେନେ ପଡା ରଖେ ଏ।
ମାନେ ହାତରୁ ବାଜିବ ପଇସା ଖାଇବେ।
ଗୀତଟା ଗା ଉଛୁ ମାନେ ହିରୋ ଭଏସ ନା ସେଇଟା ମତେ ତା ଠୁ ବେଶୀ ପଇସା
ଅ ହୀରା ଦେଖିଇବାକୁ ଚାହିଁ ବୁ ଗାଇବୁ ଯଦି ଗୀତ ବୋଧେ ରେଡ୍ଡୀ ହେଇଥିବୁ ଗାଇବୁ ମୋ ଆଗରେ ଟ୍ରାଏ କରଛ ଆଉ।
ହୁଁ ତ ଦେଇ ମାନଙ୍କ ତା ଦେଖିବୁ ତୋ ଦଶଟା କଲକୁ ଆଈ ଥିଲା ପାଞ୍ଚଶହ ଟଙ୍କା ମୋର ଦଶଟା କଲ୍ କୁ ମିନିମମ୍ ଆସିବ ନଅଶହ ଟଙ୍କା।
ମୁହାଁ ଭଲ ନା ଆଉ।
କାଇଁ କହିଲୁ ଅଙ୍କର ହିନ୍ଦୀ ପିଲା ବୁଝିଲୁ?
ଉ ହୁଁ ।
ତାଙ୍କର ସବୁ ଦେବାଟା ହଉଛି ଅଲଗା ପ୍ରକାର ଆଉ କଣ କହୁଛୁ କହ?
କହୁଛି ଚାରି ଟା କାମ ଭିତରେ ଗୋଟେ ଗୋଟେ ଧାମ ସେ ଆମ କାଳିଆ ରେ କାଳିଆ ରେ ଶିକ୍ଷେତ୍ର ଧାମ।
ହୁଁ। ଆରେ ଗାଧେଇ ଗଲାବେଳେ ଡାକିବୁ କି ମୋତେ
ହୁଁ।
ସାଙ୍ଗ ହେଇକି ଗାଧେଇ ଯିବା ଫାଇନାଲି। ଆଉ ଆଉ କଣ କହୁଛୁ ଭଲ ଦିହ ପା ସବୁ ଭଲ ଖାଇ ପିଇ ସାରିଲାଣି ସବୁ ରେଡି
ମୋ ଦେହପା ଭଲ ପୁର ଆ ଚକ୍କା ଚକ୍।
କଣ ମା ରାଣ ଚକମା ଚୁର। କଣ କୁହୁଛ ମୁଁ ପୁରା ପିଲା କ କରଛ ପୁରା ଯେ ଲାଗୁଛି।
ବାଘ ମିଳିବ ମାର୍କେଟ ରେ ଆଉ।
ହଁରେ ଭଗବାନ ସିଂହ ଫେଳିଲା ମ
ଲାଗିଲାଣି।
ଆଉ
ଓହୋ ପକ୍ଷୀ କୁଣ୍ଡ ଜାଣିଲୁ ପ୍ରାୟ
ବହି ଦିଇ ଭାଗ ହେଇଯିବାରେ ରେ
ହଉ ଶେଷ ଏତିକି
ଆଉଥରେ କଲ କରିବି
ଆଉ ଥରେ ପଛେ
ହୋଉ ଏଇନେ କଲ କରିବିନି ଆଉ
ଏଇନେ କରନି ପଛେ କରିବା।
ଏଇ ନମ୍ବର ଆଉ ଗୋଟେ ହେଲେ କମ୍ପ୍ଲିଟ ହବ ଯାଇ
ଆଉ ଗୋଟେ
ହଁ।
ଆହୁରି ଗୋଟେ
ହଁ ଏଇଟା ସରିଲା ପରେ ଏଇଟା ଦେଖିସାରିଲା ଆମର ଯୋଉ ଗୋଟିଏ ନାହିରିତ ହେଇଗଲେ ହେଇଯିବ।
କର।